ହ୍ୟାଲୋ।
ମୁଁ କହିଲି କଣ କରୁଛନ୍ତି?
ନାଇଁ ଏ ରୋଷେଇ ସାରିକି ଏବେ ଏଇ ବସିଛି ଆଉ ଆପଣ କଣ କରୁ
ହଁ ମୁଁ ସେଇ ବସିଛି ଖାଇ ବଇଚି ଆଉ।
ଓହୋ ଆପଣଙ୍କ ଆଡେ କଣ କେମିତି ବର୍ଷା ରହୁଚି।
ବର୍ଷା ତ ସେଇ କାଲି ହେଇଥିଲା ଯେ ଏଗାରଟା ବାରଟା ପର୍ଯ୍ୟନ୍ତ ହେଲା ବର୍ଷା।
ନା ଆମ ଏକଡେ ବି ସେମିତି ବର୍ଷା ହେଇଛି କାଲି ଏମିତି ଲାଇନ ନାହିଁ କଟି ଯାଇଛି ବହୁତ ଜୋରେ ବି ଗରମ ହେଉଛି। କିନ୍ତୁ ଫ୍ୟାନ୍ ଟିକେ ଲଗେଇଦେଲେ ଥଣ୍ଡା ଲାଗୁଛି ନହେଲେ ନାଇଁ ଆଉ। ଆ ଲାଇନ୍ ତ ନାହିଁ ଫ୍ୟାନ୍ କେମିତି ଲାଗିବ? ଆ ଆପଣଙ୍କ ଆଡ଼େ ସବୁ ଧାନ ଚାଷ ଷ୍ଟାର୍ଟ ହେଇଗଲାନି?
ଏ ହେଇନି ତ ଆଉ ହବ ଦେଖିବା ଆଉ।
ଓ, ଓହୋ।
ଆପଣ ଇଆଡେ ତାହେଲେ ଚାରିଆଡେ ତାହେଲେ ବର୍ଷା ଟା ହେଇଛି କାଲି ତାହେଲେ?
ହଁ କାଲି ସେ ପ୍ରାୟତଃ ସବୁଆଡେ ବର୍ଷା ଟା ହେଇଚି ବୋଧେ। ମୁଁ ବି ତିନି, ତିନି ଚାରି ଜାଗାକୁ ଫୋନ୍ କରିଥିଲି ସିଏ ବି କହିଲେ ହଁ ବର୍ଷା ହଉଛି ବୋଲି। ଆମ ବାପ ଘର ସେ ଏକର ସାଇଡ୍ ବି ହୋଉଛି ଏକଡେ ବି ହେଇଛି। ଆଜି ବି ଲାଗୁଛି ବୋ ତି ଯୋଉ ଗରମ ହୋଉଛି ଆଜି ବୋଧେ ହେଇପାରେ ବର୍ଷା।
ହଁ ହଁ, ଆଜି ବି ହେଇପାରେ। ହୁଁ ମାଛି ବାଛି ସେ ଉଡଉଛନ୍ତି, ପୋକ ଫୋକ ଉଡୁଛନ୍ତି ହେଇପାରେ ଆଜି।
ହଁ ଆଜି ବି ବର୍ଷା ହେଇପାରେ ଆମର ସବୁ ତଳି ପକେଇ ଦେଇଛନ୍ତି ବିଲରେ। ଉ ବିହନ ପକେଇ ଦେଇଛନ୍ତି। ତଳି ଗଛ ସବୁ ଉଠିଗଲାଣି। ପାଣି ଟିକେ ଦରକାର ଥିଲା। କାଲି ଯୋଉ ବର୍ଷା ଟା ହେଇଛି ଭଲ ତଳିକି ପାଇଲା ପାଣି ମୁଦେ। ଆଉ ସବୁ ଏଇରା ରଥଯାତ୍ରା ବର୍ଷା ହେଲେ ତଳି ହେଇଗଲାଠୁ ସବୁ ରୁଆ ରୁଇ ଆରମ୍ଭ ହେଇଯିବ ଆଉ।
ହଁ ଆପଣ ସେପଟେ ଏରିଆ ଆଗୁଆ ବୋଧେ ଚାଷ ହୁଏ ବୋଧେ? ହଁ ଆମର ତ କାହିଁ ହେଇନି।
ଆହା, ନାଇଁ ଆମର ଏଆଡେ ଆଗୁଆ ସବୁ ଆମର ଟିକେ ଆ-ସବୁ ଆଙ୍କର ଅଧିକ ଚାଷ ଧାନ ଚାଷ ନା, ଏକରେ ଆମ ସେ ମାନେ ସେକଡୁ ଗୋଟେ ଗୋଟେ, ସାଇଡ୍ ରେ ନା ବର୍ଷାକୁ ଅନେଇଛନ୍ତି ବର୍ଷା ହେଲେ ଧାନ ତଳି ପକେଇବେ କିମ୍ବା ଗୋଟେ ଗୋଟେ ସାଇଡ୍ ଅଛି ବୁଣି ଦିଅନ୍ତି। ବୁଣା ଧାନ କିନ୍ତୁ ଆମ ଏପ ଏକଡ କଣ, ପାଣି ମଡେଇକି ତଳି ପକେଇ ଦଉଛନ୍ତି। ସେଇଗଲାଠୁ ବି କଣ ପାଣି ସୁବିଧା ବି ରହୁଛି ଟିକେ। କେନାଲ୍ ରହୁଛି, କୂଅ ପୋଖରୀ ଏମିତି ରହୁଛି। ପାଣି ମଡେଇକି ସେଟାରେ ସେ ସବୁ ଧାନ ତଳି ପକେଇ ଦଉଛନ୍ତି। ଧାନ ବି ରୋଇଦେବେ, ମାନେ ପାଣି ମଡ଼େଇି କି ଆମର ସୁବିଧା ଟିକିଏ ରହୁଛି।
ହ ଆମର, ଆମର ବି ଏପଟ ସୁବିଧା ରହୁଛି ଯେ, କିନ୍ତୁ ଆଉ କେହି ଚାଷ କରିବାକୁ ଆଉ ରାଜି ହେଉନାହାନ୍ତି।
ଓହୋ। ନାଇଁ ଆମ ଏକଡ଼େ ସମସ୍ତେ ଚାଷ। ସମସ୍ତେ ତ ମାନେ ଗାଁ ସାରା ଯେତେବେଳେ ସମସ୍ତେ ଚାଷ ଚାଷ କେହି ଛାଡ଼ୁନାହାଁନ୍ତି। ଏକର ବଡ ଚାଷୀ କୁହନ୍ତି ଧାନର ବୋଡ ଚାଷୀ ହୋଉଛି ଏକଡ ଆମ ସାଇଡ୍ ଘର ଟା। ତେଣୁକରି ଘରେ ଘରେ ସମ ଏଇନା କାହାକୁ ପୁରୁଷ ପିଲା କାହାକୁ ଘରେ ଦେଖିବନି, ସମସ୍ତେ ବିଲରେ ଅଛନ୍ତି। ସବୁ ବିଲରେ ଥିବେ। ଖାଲି ଯାହା ସ୍ତ୍ରୀ ଲୋକ ଘରେ। ହଁ, ହଁ ଆମର ଦିଇ ତିନି ପ୍ରକାର ଖରା ଯେ ଏଇ ଯୋଉ ମୁଗ ଚାଷ ହୁଏ, କୋଳଥ ଚାଷ ହୁଏ ତା ଦେହେରେ ବିରି ବି ଚାଷ ହୁଏ ଧାନ ଟା କିନ୍ତୁ ଅଧିକ ଆକାରରେ ହୁଏ।
ହୁଁ, ହୁଁ।
ଧାନ ଟା ଅଧିକା ଆକାରରେ ହୁଏ। ଯେହେତୁ ବାରିଘରେ ବି ଗୋଟେ ଗୋଟେ ମାନେ ପରିବା ପତ୍ର ଯେମିତି ଭେଣ୍ଡି, ବାଇଗଣ, ଲଙ୍କା ଗଛ, ସାରୁ ଉଁ ଝୁଡଙ୍ଗ ସବୁ ଏମି ବି ବି ଲଗା ସରିଲାନି ଆମର ପହର ଦିନଠୁ ଲଗା ସଲାଣି ସବୁ। ଗଛ ଦେଖିବା କଣ କେମିତି ହଉଛି ବର୍ଷା ହେଇଗଲା ଆଉ ଟିକେ ଆଜି ଦେଇ ବର୍ଷା ହେଇଯିବ ସେ ମଞ୍ଚିବି ଭଲ।
ଆ ଆପଣ ତାହେଲେ ବାରି ଅଛି ତାହେଲେ?
ହଁ ଆମର ବଡ ବାରିଟେ ଅଛି। ଯୋଉଥିରେ କି ଲେମ୍ବୁ ଗଛ ଅଛି। କମଳା ଗଛ ମାନେ ଯୋଉ କାଣ୍ଡିିଆ କୁହନ୍ତି, ସେ ଗଛ ଅଛି, କୋଳି ଗଛ ଅଛି, ପଣସ ଗଛ ଅଛି। ଆମ୍ବ ପାଞ୍ଚ ଛଟା କି ସାତଟା ଗଛ ଅଛି। ତା ସହିତ ପିଜୁଳି ଗଛ ତିନି ଚାରିଟା ଅଛି ଆଉ ପଣସ ବର୍ତ୍ତ। ତ ମାନ ବି କୋଡେଇଟା ପାଖାପାଖି ଝୁଲୁଚି ଗଛରେ।
ହୁଁ
ଯେମିତି କୁହନ୍ତି ଆଷାଢଡିଆ ପଣସ ପାଚ କନି ଆମର ସେଇ। ପାଡ଼ିଆ ଏବେ ସବୁ ପାଚିବ ପାଚିନି ଆମର ଏଇ ଯେଉ। କି ସାବିତ୍ରୀ ର। ଯେଳୁ ସବୁ ପାଚ ବୋଲି ଆମର ପାଚିନି ଏବେ ପାଚ ପାଚିବ ବୋଧେ ସବୁ ଗଛ। ଗଛରେ ପାଚିକି ପଡି ଯାଉଛି ବହୁତ ହାଇଟ୍ ହେଇଛି ଯେହେତୁ ଗଛ ଟା ପାରି ପାରୁନୁ। ସେପେ ଏବେ ଝଡି ପଡେ ଆଉ।
ହୁଁ ଏବେ ତ ଏବେ। ଯୋଉ ଭଳିଆ ଆମ୍ବ ହେଇଛି ମୁଣ୍ଡ ଖରାଇ ଖାଇପାରିବନି ଆମ୍ବ। ଗାଈ ଗୋରୁ ଖାଇଦଉଛନ୍ତିୁ।
ହଁ ଆମ ଏକଟେ କିନ୍ତୁ ଏତେ ଆମ୍ବ ନାହିଁ। ତୋଟାରେ ଆସିଥିଲା ଆମ ବାଡ଼ିରେ ଯେ ତିକି ଗଛ ଗୋଟିଏ ଗଛରେ ଟୋଟାଲ ଛଅ ସାତ ଗଛ ଆମର କିନ୍ତୁ ଗୋଟିଏ ଗ ଛରେ ଆମ୍ବ ହୋଇଛି। ଆଉ ହେଇଥିଲା ଯାହା ସରିଗଲାଣି ଆଉ ଏବେ ନାହିଁ କିନ୍ତୁ ତୋଟା ଆଡେ ମାନେ ବଣ ଆଡେ। ଆମର ହେଇଥିଲା ଆମ୍ବ ଯାଇକି ଭାଇ ଧରିକି ଆସନ୍ତି ସବୁ। ପ ଛରେ ଆସିଥିଲା ବହେ ଆସିଥିଲା ଯଉଗୁଡା ଆସିଥିଲା ଟୋଟାଲି ଆସିନଥିଲା ଆଉ। ଏ ବର୍ଷ ଏମିତି ହେଇଥିଲା ଆଉ ଫୁଲ ଗଛ ଆମ ବାରିରେ। ଫୁଲ ଗଛ ବହୁ ପ୍ରକାର ଫୁଲ ଗଛ ଲଗେଇଛୁ।
ହୁଁ ହୁଁ।
ଫୁଲ ଗଛ ଲଗେଇବାକୁ ଭଲ ଲାଗେ ବହୁତ ପ୍ରକାର ଫୁଲ ଗଛ ମ ମନ୍ଦାରେ ଚାରି ପାଞ୍ଚ ପ୍ରକାର। ଆଉଲେ ଆଉ। ଏଥିରେ ଟଗର ଗଛ ଆଉ ବଡ ଟଗର ଫୁଲ ଜାଣିଥିବେ ଆପଣ ବଢ଼େ। ଟକର ହଁ ସ୍ଥଳ ପଦ୍ମ ଗୋଟେ କରବୀର ଏମିତି ବହୁତ ମତେ ମାନେ ଫୁଲ ଗଛ ଲଗେଇବା ମତେ ବହୁତ। ଭଲ ଲାଗେ ମୁଁ ଯୁଆଡେ ଯିବି ମାଗିକି ଆଣିବି ଦିଅ ଫୁଲ ଗଛ ଯିଏ ଭଲ ଭାବୁ ଖରାପ ହବ।
ହଁ ମୁଁ ବି ଲଗେଇଥିଲି ଥରେ ଆମ ଛାତ ଉପୁର ଲଗେଇଥିଲି ବୟର ଗଛ କି। ଫୁଲ ଗଛ କିଣିକି ଆଣି ଲଗେଇଥିଲି। ଆଉ ଏରେ କିଏ ଆଉ ଉପରକୁ ଯାଉଛି ପାଣି ଦଉଛି ଡେଲି ପା ଚଢିକି ଯାଉଛି ଆଉ।
ହଁ ସେଇ ସେଇ। ପାଇଁ ଆମର ବି ଛାତ ଉପରେ ଥରେ ଲଗେଇଲେ ମାନେ ସମସ୍ତେ ଯେତେବେଳେ ପରିବା ଲଗଉଥିଲେ ଫୁଲ ଗଛ ମୁଁ କିନ୍ତୁ ତଳେ ଲଗାଏ ସବୁବେଳେ ସମାନ ନୁହେଁନା ନାହିଁ ଆମେ ଯିବା ଛାତରେ ପାଣି ଦେବା ଦିଥର ଦେଲା ବେଳକୁ ହଉନି ବରଂ ତଳେ ଲଗେଇଦବ ସୁବିଧା ତାପରେ କୁଣ୍ଡର ତମେ ଲଗେଇବ ତଳେ ଲଗେଇବା ଫୁଲଟା ବହୁତ ଅଧିକ ହବ କିନ୍ତୁ ଉପରେ ଲଗେଇଦେଲେ ଏତେ ଫୁଲଟା ହବନି କାରଣ ସେ ହଁ କମ ମାଟି ନା କମ ମାଟି ସେମିତି କିନ୍ତୁ ତଳେ ଲଗେଇଦିଅ ହଁ ହଁ ସେଇଟା ଗୋଟେ ମାନେ ଅଲଗା ରହୁଛି ନାଇଁ ସୋ ଲାଗି ଆମେ ପୁଣି ଯାଇପାରୁଥିବା ଦରକାର ନା ସେ ଛାତକୁ
ଆଉ
ସବୁବେଳେ ଯାଇପାରୁଥିବା ଏଇ ବର୍ଷ ତାପରେ ଯୋଉ ଭଳିଆ ଯୋଉ ଭଳିଆ ଖରା ହେଲା ମାନେ ତଳେ ତାତିକି ଉପର ତାତି ଛାତ ଉପରେ ରଖିଲା ବେଳକୁ ସେ ଗଛ ଆଉ ରହିବଟି ଖରାଦିନ
ଆ ମଣିଷ ତ ଜଳି ଯାଉଛନ୍ତି ସେ ଗଛ କଣ
ହଁ ପା ହେଇ ଖରା ବି ତଥାପି ସରିକିନି ବି ମାନେ ଗରମ ଯାଉନି ଯେମିତି ଗରମ ହଉଛି ପା ପାଗଳ ହେଇଯିବ ମଣିଷ ନାହିଁ ଘରେ ବସିବ ଫ୍ୟାନ ପାଖରେ ବସିବ ତା ବ୍ୟତୀତ ଆଉ କିଛି କରିବାକୁ ଇଚ୍ଛା ହଉନି
ପାଞ୍ଚ ମିନିଟ ତ ବାହାରକୁ ବାହାରି ହଉନି ଯୋଉ ଖରା ଗରମ ହଉଛି ମୁଣ୍ଡ ଖରାପ ହେଇଯିବ
ମୋ ପୁଅ ହେରିକାର ଏଇ ପ୍ରାଇଭେଟ୍ ସ୍କୁଲ ପଢ଼ୁଛନ୍ତି ଶିଶୁ ମନ୍ଦିର ତାଙ୍କର ସବୁ ସାତଟାରେ କରିଥିଲେ ପର ସ୍କୁଲ ଖୋଲିଥିଲେ ସାତଟା ରୁ ସାଢେ ବାର ତ ମାନେ ମାନେ ଏତେ ଗରମ ହଉଛି ବୋଲି ସେ ସାଢେ ଛଅରୁ କରିଦେଇଛନ୍ତି
ହୁଁ ହୁଁ ମାନେ ତମ ଏପଟ ସ୍କୁଲ ସୁ ସ୍କୁଲ ଗୁଡାରେ ଏସିି ଲାଗଛି ନା ଲାଗିିନି ଏସି।
ନାଇଁ ନାଇଁ କଣ ଗାଁ ଆମେ ହେଲା ଏକେରେ ଗାଁରେ ରହିଲୁ। ଗାଁ ରେ ରହୁଛି ଗାଁ ଗାଁଉଁଲିରେ ଆଉ। କଣ ସେମିତି ଅଛି ଛୁଆ ଅଛନ୍ତି ବାହାରକୁ ଆମେ ଦିଟା ତିନିଟା ଛୁଆ ଆମର। ଦିଟା ଛୁଆକୁ ବାହାରକୁ ପଠେଇ ଦେଇଛୁ ହୁଁ ସେ ହଷ୍ଟେଲ ରେ ରହୁଛନ୍ତି ଏଇ ସାନଟି ଯାହା। ଖାଲି ଏଠି ଗାଁ ସ୍କୁଲରେ ପଢୁଛି ପ୍ରାଇଭେଟ ସି ମନ୍ଦିର ପଞ୍ଚମ ଆର ବର୍ଷକୁ ଭାବିଛି ଗମେଣ୍ଟ ସ୍କୁଲକୁ ତାକୁ ଆଣିଗି ପଢ଼େଇବି କାରଣ ଆମର ଏକରେ ଟିଉସନ ର କିଛିବି ସୁବିଧା ନାହିଁ। ଯେହେତୁ ଇଂଲିଶ ମିଡିୟମରେ ପଢେଇବାକୁ ଆଉ। ଇଂଲିଶ ମିଡିୟମ ପାଇଁ ବି ଆମର ଏକରେ ସୁବିଧା ରହୁଛି। ବସ ଆସୁଛି ଗୋଟେ ବସ ଆସୁଛି କିନ୍ତୁ ହେଲେ କଣ ହବ ଟ୍ୟୁସନ ମାଷ୍ଟର ତ ନାହାଁନ୍ତି ନା।
ଉଁ ହୁଁ।
ସେଥିପାଇଁ ଭାବିଛୁ ଆର ବର୍ଷକୁ। ସାନ ପୁଅକୁ ଆଣିକି ପ୍ରାଇଭେଟ ରେ ପଢେଇବୁ ବରଂ ପ୍ରାଇଭେଟ ବହି ସବୁ ପଢେଇ ଦଉଛନ୍ତି ଅଛ ଛନ୍ତି ଗାଁରେ ମାନେ ଗାଁରେ ପାଠ ପଢା। ପିଲା ଅଛନ୍ତି କିନ୍ତୁ ସେମାନେ ସବୁ ବାହାରେ ରହୁଛନ୍ତି କିଏ ଭବନେଶ୍ୱରରେ ରହୁଛନ୍ତି। ତାଙ୍କ ଆଗକୁ ସେ କଣ କରିବେ ସେ ପଛରେ ଦୌଡିଛନ୍ତି। ଆଉ ତେଣୁ କରି ଆମ ଗାଁ ରେ ଟିଉସନ ମାଷ୍ଟର କେହି ମିଳୁନାହାନ୍ତି। କେହି ନାହାନ୍ତି ଯେ ନାଇଁ ଚତୁର୍ଥ ପଞ୍ଚମ ପିଲାକୁବି ପଢେଇବାକୁ କେହି ନାହାନ୍ତି। ପଢେଇ ଦେବେ ଗମେଣ୍ଟ। ବହିଗୁଡ଼ା ପଢେଇଦେବେ କିନ୍ତୁ ଶିଶୁ ମନ୍ଦିର ଯୋଉ ମାନସଘରିକା ଗଣିତ ଆସୁଚି।
ତମ ତମ ତମର ଏପଟେ କୋଚିଂ ଫୋଚିଂ କିଛି ନାହିଁ?
କୋଚିଂ ନଉଛନ୍ତି ବଡ ପିଲାଙ୍କୁ ନଉଛନ୍ତି ଯେ ମାନେ ଷାଠିଏ ସତୁ ସତୁରି ଭିତରେ ଯୋଉ କୋଚିଂ ପାଠବି ଯେମିତି ପଢେଇ ବେ ଆ ଯାହାହଲେ ନର୍ମାଲି ମାନେ। ଛୋଟ ଛୁଆ ଆଉ ସେ ଭିତରେ ପଶିକି ପଢିପାରିବେ।
ନାଇଁ ନାଇଁ ଛୋଟ ପିଲାଙ୍କର ବି କୋଚିଂ ହଉଥିବ।
ନାହିଁ ଛୋଟ ଛୁଆ କାଇଁ ନାଇଁ ଏପଟେ ମୁଁ ଜାଣିନି କିନ୍ତୁ ବଡ ପିଲାଙ୍କର ହଉଛି ଯେମିତିକି। ଷଷ୍ଠ ସପ୍ତମ ଅଷ୍ଟ ମ ନବମ ଦଶମ ଏଇ ପିଲାଙ୍କର ହଉଛି ମୋ ପୁଅତ ପଞ୍ଚମ ପଢ଼ୁଛି ନା।
ହୁଁ ହୁଁ।
ତାପରେ ଗାଁରେ ଗାଁ ପରିବେଶରେ ଆମ ଛୁଆଙ୍କୁ ବାହାରକୁ ପଠେଇଛୁ ହଷ୍ଟେଲରେ ଭଲ। ମାନେ ଗାଁ ପରିବର୍ଷରେ ରହିଲେ ସିଏ ମାନେ ସଂସ୍କାର ଯେମିତି ଗୋଟେ ଆମେ ଦେଲେ।
ହଁ ହଁ ହଷ୍ଟେଲ ହଷ୍ଟେଲ ଏବେ ନୁହେଁ। ସିଏ ପ୍ଲସ ଟୁ କି ଦଶମ ପରେ। ସେ ମାନେ ହଷ୍ଟେଲ ଛାଡିଦବ ସେ ତାର ସେଠି ରହିବ ପଢା ପୁଢ଼ି କରିବ ତାର। ଗୋଟେ ରହିବ ସାଙ୍ଗ ସାଥିରେ ମିଶିକି ରହିବ ଆଉ ଏବେଠୁ ଛାଡହବ କି।
ହଁ ନାଇଁ ହଁ ଛୋଟ ଛୁଆର ନା ଆମର ଏକଡେ ସବୁ କଣ କରୁଛନ୍ତି। ଅଷ୍ଟମରୁ ଛାଡି ଦଉଛନ୍ତି।
ଅଷ୍ଟମ ଛାଡିଲେ ଆଉ ସିଏ କଣ ଜାଣିଛନ୍ତି।
ହଁ ନାଇଁ ଅଷ୍ଟମରେ ଆମର କଣ କରିବୁ ଏକର ଯେ ଟ୍ୟୁସନ ମାଷ୍ଟର ମିଳୁନାହାନ୍ତି ଯେହଠୁ ଅଷ୍ଟମରୁ ଛାଡି ଦଉଛୁ। ମୋ ପୁଅ ବା ଏଇ ଏଇ ବର୍ଷ ତ ଟେନ୍ଥ ହେଲା ବଡ ପୁଅ। ଟେନ୍ଥ ହେଲା ତାକୁ ଛାଡି ଦେଇଛୁ। ଅଷ୍ଟମରୁୁ ଛାଡି ଦେଇଛୁ ଆଉ କଣ କରିବ ଏକଟେ ମାନେ ଯି ଚଗଲା ଛୁଆ ଆମେ ସିନା ଘରେ ଯେତିକି କହିବୁ ଏଟା କରିବୁନି କି ଏମିତି କରିବୁନି। ସେ ପୁଣି ସ୍କୁଲ ଯିବ ତାକୁ ଛାଡିବ ସେଠି ସେ କଣ କରୁଛି ସାଙ୍ଗମାନଙ୍କ ସହିତ। ଚଗଲା ହଉଛି ମାନୁନାହାନ୍ତି ଘରେ ରହିଲେ ମୋବାଇଲ ଦେଖୁଛନ୍ତି ଆ ମାମା ମାନଙ୍କୁ ମାନୁଛନ୍ତି ଏତେ ପରିକା। ତେଣୁ କରି ହ ହଷ୍ଟେଲ ଟା ଛାଡିଦେଲେ। ତାରେ ମାନେ ସବୁକଛି ମାନେ ଯେଉଁଗୁଡ଼ା ଘରେ ଶିଖିନଥିଲେ ହେଟି ଯାଇକି ହଷ୍ଟେଲରେ ଯାଇକି କେମିତି ସଂସ୍କାର ଧୀର ସ୍ଥିର କଥାବାର୍ତ୍ତା କରିବା କାହା ସାଙ୍ଗେ କେମିତି ବ୍ୟବହାର ସେଟା ଶିକି ଯାଉଛନ୍ତି।
ଉ ହଷ୍ଟେଲଟା ଯେତିକି ଭଲ ହେତିକି ଖରାପେ। ହଉତା ହଁ ଯେତିକି ଭଲ ହେ ହଁ ହଁ। ସାଙ୍ଗ ହତିର ଅଛନ୍ତି ଭଲ ଅଛି କିଏ ଖରାପ୍ ଅଛନ୍ତି ସମସ୍ତେ ମିଶାମଶି କରିକି
ହଁ ହଁ ନାଇଁ ସେ ସେଇରାତ ମାନେ ଆମେ ଫୁଣି ଦେଖୁଛେ କହିବା ଆମେ ଆମର ପୁଣି କର୍ତବ୍ୟ ନାଇଁ ପୁଅ ଖରାପ୍ ପିଲାଙ୍କ ସାଙ୍ଗ ମିଶିବୁନି କି ଏମିତିକି ସେମିତି ସିଏ ସିନା ମା ମାନଙ୍କୁ ଯାହାେଲେ ବାପା ମାନଙ୍କୁ ଡରଛନ୍ତିନା ନାଇଁ। ବାପା ମାନଙ୍କୁ ଡରୁଛନ୍ତି ତେଣୁକରି ସେଡରଟା ରହିଲେବି ଛୁଆ ଗୋଟେ ଲାଇନ୍ କି ଆସିବ ନାହିଁ ମୁଁ ଏଇଟା କରିବିନି କିସେ ସେଟା କରିବିନି ମୁଁକଲେ ମୋ ପାପା ଶୋଦିବେକି ମୋ ମାମା ଶୋଦିବେ ସେ ଡରଟା ଅଛି କାରଣ କାରଣ ଅଷ୍ଟମ ମୋ ଆମ ବଡ଼ ସଭା ବଡ଼ ପୁଅଯିଏ ସେପଢିକି ଯାଇଚି ହଷ୍ଟେଲରେ। ହଷ୍ଟେଲରେ ସିଏ ତିନି ବର୍ଷ ପଢିବା ପରେ ମୋବଡ଼ ପୁଅକୁ ପଠେଇଲୁ ବର୍ତ୍ତମାନସେ ଏଇଟାକୁ ତିନି ବର୍ଷ ତାର ଚାଲୁଚି ଟିକେ ସାନ ଟାକୁ ଭାବୁଚୁ ସେଇଆ କଣ କରିବୁ ଅଷ୍ଟମ ତାର ହେଲାଠୁ ଭାବିବୁ ପଞ୍ଚମ ବର୍ତ୍ତମାନେ ହେଇଚି ସପ୍ତମ ଷଷ୍ଠ ସପ୍ତମ ଆଉ ଦିବର୍ଷ ପଢେଇଦବୁ ଭାବୁଚୁ ଗଭର୍ଣ୍ଣମେଣ୍ଟରେ ଆ ସିଏବି ଯୋଉଠି ପଢୁଛି ଶିଶୁ ମନ୍ଦିର ସେଠି ପଞ୍ଚମ ଜାଙ୍ଗ ରହୁଚି।
ଅଁ ହଁ।
ପଞ୍ଚମ ଯାଙ୍ଗେ ରହୁଚି ଦେଖିଆ ଷଷ୍ଠ ସପ୍ତମ ଦିବର୍ଷ ପଢେଇ ଦବୁ ଗର୍ଣ୍ଣମେଣ୍ଟରେ ଆଉ ଶିଶୁ ମନ୍ଦିରରେ ଆଉ କଣ ପାଠ ଅଛିକି।
ନାଇଁ ନାଇଁ ଆଜିକାଲି ପ୍ରାଇଭେଟ ସ୍କୁଲରେ ଆଉବି ଆଉ କିଛି ନାହିଁ ଆଗ ଭଳିଆ ଯେମତି ଥିଲା ଆଉଏବେ କିଛି ନାହିଁ।
ନାଇଁବା ଆଗେ ଏବେତ ଏଇଯୋଉ ଗୁରୁମା ଗୁରୁଜୀ ଆସୁଛନ୍ତି କଣ ତାଙ୍କୁ ପାଠ ପ ଚାରିଲେ ଆସୁନି। ସେ ଯୋଉ ମାନସଙ୍କ ମାନସଙ୍କ ଆସୁଛି ସେଗୁରୁମା ଗୁରୁଜୀ କରିପାରୁନି। ହଉ ହଉ ହଉ।
ହୋଉ।